ହ୍ୟାଲୋ।
ହୁଁ, କଣ କରୁଛ? ଖରା ହଉନି କି?
ପ୍ରବଳ ଖରା। ଏଠି ଟିକେ ଛାଇ ଯୋଉ ଅଛି ଯେ, ବସିଛି ସେଠି। ବାହାରକୁ ଯାଇ ହଉନି। ମରିଯିବ ଏମିତି ଖରାରେ ଗଲେ। ତମେ କଣ କରୁଛ?
ଏଇଠି ବସିଛି ଆଉ।
ଉୁଁ, ହୁଁ। ତମ ଆଡ଼େ ଖରା ହଉନି?
ହଁ, ହଉଛି।
ହୁଁ, ହୁଁ। ଆଉ ଖାଇସାରିଲୁନି?
ହଁ, ହଁ।
ଉଁ, ଆଉ ରୋଷେଇ କଣ ହେଇଥିଲା?
ଏଇ ଭାତ, ଡାଲି, ଆଳୁ ପୋଟଳ ଭଜା, ବଡ଼ିଚୁରା।
କିଏ ତମେ କରିଥିଲ? ଉଁ।
ଆଚ୍ଛା, ଦେଖି, କଣ ଆଇଟମ୍ ଯୋଉ କରିଥିଲ ରୋଷେଇ, ତାର ରେସିପିଟା କହିଲ ଦେଖି, କେମିତି? ପ୍ରସ୍ତୁତ କଲ ଖାଇବା ଟା।
କଣ ଟା କହିବି? ଡାଲି?
ନାଇଁ, ତା ସହିତ କଣ କରିଥିଲ କି ଭା ଆଳୁ ଭଜା?
ହଁ, ଆଳୁ ପୋଟଳ ଭଜା।
ଆଳୁ ପୋଟଳ ଭଜା ଦେଖି କେମିତି କରାଯାଏ, କହିଲ?
ଏଇ ଆଳୁକୁ, ପୋଟଳ ଛୋଟ ଛୋଟ କରିକି, ମାନେ ପତଳା ପତଳା କରିକି କାଟିଦବ। ତାପରେ କଡେଇ ତେଲ ପକେଇକି, ତେଲ ଟା ଗରମ ହେଇଗଲେ ସୋରିଷ, ହେରିକା ଫୁଟେଇବ। ସୋରିଷକୁ, ଲଙ୍କା ଫୁଟିଲା ପରେ ତାପରେ ପିଆଜ ପକେଇବ। ପିଆଜ ଭାଜି ହେଲା ପରେ ଟମାଟୋ ପକେଇବ। ଟମାଟୋ ପକେଇ ସାରିଲେ ହଳଦୀ, ମସଲା ଗୁଣ୍ଡ, ଲଙ୍କାଗୁଣ୍ଡ ପକେଇବ। ତାପରେ କଟି, ଏଇ ପୋଟଳକୁୁ, ଆଳୁ ପକେଇକି ଥରେ ଘୋଡ଼େଇ ଦବ ଆଉ, ଘାଣ୍ଟିିକି ଆଉ ପାଣି ଟିକେ ଦେଇଦବା। ତାଦିହରେ ସିଜିଗଲେ, ତାକୁ ତାୱାରେ ପକେଇବ, ବୋଲେ ପକେଇବ। କେତେ ଜଣ ତାୱା ରେ ପକୋଉ ନାହାନ୍ତି। ଆ ମତେ ଭଲ ଲାଗୁନି ତାୱା ରେ ପକେଇକି ମୁଁ ଭାଜିକି ଖାଉଚି।
ତାପରେ ତାକୁ ଭାତ ସହିତ ନହେଲେ ରୁଟି ସହିତ ଖିଆଯାଏ। ଆଉ ତମକୁ କଣ ଅଧିକ ଭଲ ଲାଗେ ଖାଇବା ପାଇଁ?
ମତେ ହଉ
କିଛି ରୁ ଗୋଟେ ସବ୍ ଯେମିତି ସମସ୍ତଙ୍କର କିଛି ଗୋଟେ ଲାଗେ ଯୋଉଟା କି ତାକୁ ଭଲ ଲାଗେ ଖାଇବା ପାଇଁ ତମକୁ କଣ ଭଲ ଲାଗେ?
ମତେ ଘର ଜିନିଷ ନା ବାହାର ଜିନିଷ?
ସବୁ ମିଶେଇକି କୁହ ତମକୁ କଣ ଅଧିକ ଭଲ ଲାଗେ ଖାଇବା ପାଇଁ?
ବାହାରେ ତ ଫାଷ୍ଟ ଫୁଡ୍ ହେରିକା ସବୁ ଭଲ ଲାଗେ। ଆଧିକ ଟିକେ ରୋଲ୍ ଟା ଭଲ ଲାଗେ ରୋଲ୍ କୁ ଆଉ ଘର ଜିନିଷ ବୋଲେ ଏଇ ଆଇଁଷ ହେଲେ ମାଛ ଭଲ ଲାଗେ। ଆଉ ସାଧା ଏମ୍ତି ଆଇଟମକୁ ଦେଖିକି ଆଉ।
ମାଛରେ କଣ ଭଲ ଲାଗେ ମାଛ ମାନେ ତାକୁ ଫ୍ରାଏ କରାହେଇଥିବ ସେଇଟା ନା ମାଛ ବେସର ନା ମା ମାଛ ମସଲା ନା କଣ ଭଲ ଲାଗେ ମାଛରେ ତ ବିଭିନ୍ନ ପ୍ରକାର ଖାଦ୍ୟ ତିଆରି ହେଇଥାଏ ନା ସବୁଠୁ ଅଧିକ କଣ ଭଲ ଲାଗେ?
ମାଛ ବେଶର ଭଜା ଟା ଭଲ ଲାଗେ ପଖାଳ ଭାତରେ ଖାଇବାକୁ। ଆଉ ସବୁବେଳେ ମାଛ ବେସର ଟା ବେସର ଯୋଉ ଆମ୍ବିଳା ହୁଏ। ହେଟା ସବୁବେଳେ ଖାଇବାକୁ ଭଲ ଲାଗିବ କି କେତେବେଳେ ମସଲା ତରକାରୀ କେତେବେଳେ ବେସର ତର କାରୀ ଏମ୍ତି ଆଉ।
ମାଛରେ ଆମ୍ବିଳା ବି ହେଇଥାଏ?
ହଁ ମାଛ ବେସର।
ଓହୋ ମାଛ ବେଶର ଯୋଉଟା ମାଛ ଆମ୍ବିଳା ବି ସେଇଟା?
ହଁ ହଁ ହେଇଟାକୁ କୋହୁଚନ୍ତି ଆମ୍ବିଳା।
ମୁଁ ଜାଣିନଥିଲି ତ ସେଥିପାଇଁ ପଚାରିଥିଲି।
ହୁଁ ହୁଁ।
ଆଉ କଣ ଖବର ତମ ଆଡେ?
ହୁଁ ଭଲ ସବୁ ଆଉ।
ହୁଁ ହୁଁ ଆଉ ପରିବାରରେ ତୁମର କିଏ କିଏ ଅଛନ୍ତି?
ଆମର ବାପା, ମୁଁ ଆଉ ମୋ ହଜବ୍ୟାଣ୍ଡ, ଦିଅର, ପୁଅ।
ଓହୋ ଆଉ ତମ ପୁଅ ର ନାଁ କଣ?
ତା ନାଁ ବିବ୍ରାଂଶୁ।
ଓହୋ କେତେ ବର୍ଷ ହେଲାକି ଏଟା?
ତା ବର୍ଷେ ହବ ତିରିଶିକି।
ଉଁ ହୁଁ ତମେ ତାହେଲେ ବାହା ହେଇଯାଇଚ?
ହଁ।
କେତେ ବର୍ଷ ହେଲା ବାହାଘରକୁ?
ହେଇ ଦି ବର୍ଷ ହବ।
ଓହୋ ଆଉ ସବୁ ତାହେଲେ ଭଲ ଆଉ।
ହୁଁ।
ହୁଁ ହୁଁ ଆଉ ଉଁ ଖାଇବା ପିଇବା ତ ସବୁ ଭଲ ପଦ୍ ଆଉ ଅ ମାନେ ତମକୁ କଣ କରିବାକୁ ଅଧିକ ଭଲ ଲାଗେ କହିଲ?
କଣ କରିବାକୁ ବଲେ।
ମାନେ ମାନେ ତମ ହବି ଟା କଣ? ମାନେ କେତେ ଜଣ ଅଛନ୍ତି ମାନେ ଆମେ ତ ଯେମିତି ଘର କାମ ସବୁବେଳେ କରିଥାଉ। ପାଠ ପଢ଼ିଥାଉ ସବୁ କରିଥାଉ କିନ୍ତୁ ତା ବ୍ୟତୀତ କିଛି ଲୋକଙ୍କୁ ଗୀତ ଗାଇବାକୁ ଭଲ ଲାଗିଥାଏ। କାହାକୁ ନାଚ କରିବାକୁ ଭଲ ଲାଗିଥାଏ ନହେଲେ କାହାକୁ ଝୋଟି ହକା ପକେଇବାକୁ ମାନେ ବଢ଼ିଆ ସେ ଝୋଟି ଏ ପକେଇ ଆସେ ମାନେ ଆମର କିନ୍ତି ଏଠି ପର୍ବପର୍ବାଣୀ ଆମର ଅ ହୁଏ କଣ ଯଉ ଲକ୍ଷ୍ମୀ ପୂଜା ହୁଏ। ତ ଲକ୍ଷ୍ମି ପୂଜାକୁ ଝୋଟି ହକା ଚିତା ହାକା ବି ପକାଯାଏ ତ ସେମିତି ତମକୁ କଣ କରିବାକୁ ଭଲ ଲାଗେ?
ମତେ ତ ମରୁଜ ପକେଇବାକୁ ଭଲ ଲାଗେ।
ଓ ହୋ।
ଆଉ କଣ?
ମୁରୁଜ ତାହେଲେ ମୁରୁଜ ତାହେଲେ ବଢ଼ିଆସେ ପକେଇପାର। ହୁଁ ହୁଁ ଆଉ ମେହେନ୍ଦୀ ହକା କରି ଜାଣୁଛ ନା ନାଇଁ?
ହୁଁ ମେହେନ୍ଦୀ ବି ଆସୁଛି।
ହଁ ହଁ ମାନେ ଏମିତି ଏ ମନକୁ ବି କରିପାରିବ ମାନେ ଦେଖିକି ବି କଉଠୁ ଦେଖିକି ବି କରିପାରିବ ଚିତ୍ର ହକାରୁ
ହଁ। ହଁ ହଁ।
ଓହୋ ଭଲ ତ ତାହେଲେ ଆଉ। ତମ ପାଖରେ ତ ଭଲ କଳା ଅଛି ତ।
ତମେ କଣ କରି ଜାଣିଛ?
ଆମକୁ କଣ ଆମେ ଖାଲି ପାଠ ପଢ଼ିବୁ ଆସିବୁ ତାପରେ ରୋଷେଇ ହକା ବି ଆସେ। ଆଉ ଫଟୋ ଟିକେ ଉଠେଇ ଜାଣିଛି ଆଉ କଣ।
ହଁ। ତମକୁ କଣ ଖାଇବାକୁ ଭଲ ଲାଗେ?
ଉଁ ମତେ ଯଦି ସାଧା କହିବ ବୋଲେ ମତେ ଭାତ ଡାଲି ତାହେଲେ ଆଳୁ ବାଇଗଣ ଭର୍ତ୍ତା ଭଲ ଲାଗେ।
ହଁ ହଁ।
ଆଉ ସେମିତି ଆଇଁଷକା ଯଦି କହିବ ବଲେ ଟିକେ ଚିକେନ୍ ଝୋଳ ଟା ବଢ଼ିଆ ଲାଗେ।
ହୁଁ ହୁଁ।
ମାନେ ମାଂସ କଷା ହେଇଥିବ ନା ମତେ ମୁଁ ମାଂସ ଏତେ ଖାଇବିନି ଯେତିକି ତାର ଝୋଳ ଆଉ ଆଳୁ ଖାଏ।
ଓହୋ।
ଖାସ୍ କରିକି ଝୋଳଟା ଟିକେ ଭଲ ଲାଗେ ମତେ ଆଉ।
ହୁଁ ହୁଁ। ହଁ ସେମିତି ଆଉ ଗାଁ ଗହଳିରେ କଣ ରଜ? ହିଁ ହିଁ।
ଅଁ ଏମିତି କୁହନ୍ତିନି ଗାଁ ଗହଳିରେ ତ ବି ଅଧିକ ବଢ଼ିଆ ସେ ମନ ଲାଗେ ଆମ ତ ଆମ କଥା ଆମ ଗାଁ କଥା ଯଦି କହିବି ତାହେଲେ ଆମ ଗାଁରେ ଏତେ ଆମେ ଏତେ ମନ ମାନେ ମନେଇନୁ ଭଲସେ ତମ ଗାଁ ଆଡ଼େ କଣ ଯାଇଥିଲ ତମ ଗାଁ କୁ?
ଆମ ଗାଁକୁୁ କାଇଁ ରଜରେ ଯାଇଛି କି ନହେଲେ ଆମ ପଟେ ଦୋଳି ଏ ଖେଳ ଏଇଠି ପିଠା ପଣା ସବୁ ହୁଏ। ଏଇପଟେ କାଇଁ ଦୋଳି ନାହିଁ କିଛି ନାହିଁ ଖାଲି ପିଠା ଭଲ ମନ୍ଦ କରିକି ଖାଅ।
କଣ କରୁଥିଲ ଆଇଟମ?
ଏଇ ଫାଷ୍ଟ ରଜ ଦିନ ବରାକୁ ଇଟଲି କରିଥିଲି ସେକେଣ୍ଡ ରଜ ଦିନ ଖା ଲି ଇଟଲି କରିଥିଲି ଲାଷ୍ଟ ରଜା ଦିନ ହଁ ଏଇ ବରା ପୁଅ ପାଇଁ ଖାଲି କରିଥିଲି ଆଉ ଚକୁଳି କରିଥିଲି।
ହୁଁ ହୁଁ।
ଆଉ ପୋଡପିଠା ହରିକା ତ ମତେ ଆସିନି କାକରା କୁ ମଣ୍ଡା ପିଠା ଗୁଡ଼ାକୁ ଆସିନି କଣ କରିବୁ?
ବରା ଏରା ସବୁ ଆସୁଛି।
ହଁ ବରା ଚକୁଳି
ସମସ୍ତଙ୍କୁ କଣ ସବୁ କଥା ଆସିବ ବୋଲି ମାନେ ଅଛି ତଥାବି ତ ଢେରେ ମେନ୍ ହଉଚ ବେଶୀ ଯଦି ଏମିତି ଦେଖାଯାଏ ଏଣ୍ଡୁରି ପିଠା, ଚକୁଳି ପିଠା ଏଇରା ଟିକେ ପ୍ରସିଦ୍ଧ କିନ୍ତୁ ସମସ୍ତଙ୍କୁ ଅଧିକ ଅଧିକାଂଶ ଏଇ ଚକୁଳି ପିଠା ହେଇଗଲା, ତାପରେ ଯୋଉ ଇଡଲି ହେଇଗଲା। ବରା ହେଇଗଲା ଏଇରା ସମସ୍ତଙ୍କୁ ଜଣା ନା। ଆଉ ଏଣ୍ଡୁରି ପିଠା ଆସିବନି ଆମକୁ ଆସିବନି କି ତମକୁ ବି କଣ ଜଣା।
ଏଣ୍ଡୁରି ବାଲା କୋଉଟା ପତ୍ର ପିଠା।
ମୁଁ ଠିକ୍ ସେ ଜାଣିନା।
ଏଣ୍ଡୁରି କୋଉଟା ପତ୍ର ପିଠା ନା ନା କାକେରା ରେ ଗୋଟେ ଯୋଉ। କରା ହଉଛି ଲମ୍ବ୍ରିଆ ଟାଇପ ର କଣ ଟେ ମୁଁ ତ ଏଣ୍ଡୁ-ଏଣ୍ଡୁରି
ଜାଣିନି ତ କଣ କହିବି।
ହଁ, ପତ୍ର ପିଠା ମତେ ଆସିଛି ପତ୍ରରେ କରି।
ହଁ ସେଇଟା ହୁଁ ହୁଁ। ହଁ, ମୁଁ ଜାଣିଛି ଆମକୁ ସମସ୍ତଙ୍କ ଘରେ ତ କରାହୁଏ, ଆଉ।
ହାଁ
କିନ୍ତୁ ରେସିପି ମୁଁ ଜାଣିନି କେମିତି ପ୍ରସ୍ତୁତ କରାଯାଏ।
ହୁଁ, ହୁଁ ସବୁ ଶିଖିବ ନା ଆଉ। ମତେ ତ କିଛି ଆସୁନି।
ଯେତିକି ଆସୁଛି ସେତିକି କରେ।
ହଁ, ନାଇଁ ଗୋଟେ ଥର ମୁଁ ମଣ୍ଡା-ମଣ୍ଡା ତିଆରି କରିଥିଲି ଯେ ପାଣି ଠିକ ସେ କରି ପାରିଲିନି।
ହୁଁ, କିଛି ନହେଲେ ବି ଫାଷ୍ଟ ଏତିକି ନିଜକୁ ପ୍ରସ୍ତୁତ କର କି ନିଜକୁ ଫାଷ୍ଟ ଖାଇବାକୁ କୁ କୋ ଦେଇପାରିବ।
ହାଁ।
ଘରେ କିିଏ ନଥିଲା ବେଳେ, ଯଦି କିଛି ଆସୁନଥିବ ନିଜେ କରିକି ଖାଇପାରିବ, ତାପରେ ବାକି ଲୋକଙ୍କ କଥା ଦେଖାହବ। ଧୀରେ ଧୀରେ ସମୟ ଗୋଡିଲାଠୁ ଫାଷ୍ଟ ନିଜ ପାଇଁ କିଛି ଗୋଟେ କର।
ହଁ। ଆଉ କଣ ଖାଇଥିଲ ଆଜି?
ଆଜି ଆମର କରାହେଇଥିଲା, ପଖାଳ ଭାତ କରାହେଇଥିଲା ଆ ତା ସାଙ୍ଗକୁ ଯୋଉ ଆ ମୁଗ ପକେଇକି ଯୋଉ କରନ୍ତିନି ସଜନା ଶାଗ ସେଇରା କରାହେଇଥିଲା ତା ସାଙ୍ଗ କୁ ବେସର କରାହେଇଥିଲା। ଯୋଉ ଲମ୍ବା ଲମ୍ବା ହେଇକି ଯୋଉଟା? କଣ କି ତା ସେ ପରିବାର ନାଁ କଣ? ମୋ ମନେ ପଡୁନି।
ଜହ୍ନି?
ନାନା ଏମିତି ଲମ୍ବା ଲମ୍ବା ହେଇକି ମ, ତା ଚୋ- ପାଣି ଦି ଦିପଟ ସାଇଟ ରେ ଥିବ‌ ତାକୁ ଛଡାଯାଏ। ଛଡେଇ, ଛଡେଇକି ସେଇଟା ବେସର କରାଯାଏ। ଆମ ବାରିପଟେ ଲଗା ହେଇଛି ଯେ, ମୋର ମନ ପଡୁନେଇ ସେ ପରିବା ଟାର ନା, ନା।
ଆଉ
ଲମ୍ବା ଲମ୍ବା ହେଇକି ମ, ଗଛ ରେ ଗଛରେ ଏମିତି ଲମ୍ବା ଲମ୍ବା ଗଛ ହେଇଥିବ, ତା ମୂଳରେ ଏମତି ତିନି ଚାରିଟା ହବାର ହେଇଥିବ, ଏ ଲମ୍ବା ଲମ୍ବା ଲେଖେ। ମୋର ମନେ ପଡୁନି ସେ ପରିବାର ନା କଣ?
ଖୁମ୍ବ ଆଳୁ?
ନା ମ ମୋର ମନେପଡୁନି, ମାନେ ସେଇ ସେଇଥି ନା, ନା ସେଇ ପରିବାଟା, ପ୍ଲସ୍ ଆଳୁ ମିସ୍ ଆଳୁ ବାଇଗଣ ସେଥିରେ ମିଶେଇକି କରାଯାଏ। କେବେ ଆମ ଘରେ ଆଡେ ଆସ? କେବେ ଆମ ଘର ଆଡେ ଆସ ଦେଖେଇଦେବି? ତମେ ବି ଜାଣିଛ? ନାଇଁ ତମେ ବି ଜାଣିଛ ସେଇ ପରିବାର ନାଁ? କିନ୍ତୁ ମନେ ପଡୁନି।
କିଏ ଜାଣି? ସାପୁଆ ପଟଲ କି।
ନା ନା ଏରା ଛୋଟ ଛୋଟ। ବେଶୀ ବି ଲମ୍ବା ହୁଏନି।
ହଁ, ହଁ।
ଅ ଭାଉଜ ଆଉ କିଛି କହିବ କି?
ନାଇଁ, ମ ଆଉ କଣ କହିବି, ହଉ ରଖୁଚି ଆଉ? ହ